ହ୍ୟାଲୋ
ହ୍ୟାଲୋ
ହଁ ମ୍ୟାମ୍
କଣ କରୁଛନ୍ତି ଆଜ୍ଞା?
କିଛି ନାହିଁ ଏମିତି ବସିଥିଲି। ଆଉ ଆପଣ?
ହଁ ମୁଁ ହେଲେ ସେମିତି ଆଉ। ଆଉ ଖିଆ ପିଆ?
ହଁ ଖିଆପିଆ ସରିଲାଣି। ଆପଣଙ୍କର?
ହଁ ମୋର ବି ସେମିତି ଆଉ। ଆଉ ସେପଟେ ଗରମ କେମିତି ହୋଉଛି।
ନିଆଁ ଉପୁରୁ ତା ସହିତ ଘର ବୋହୁଛି ଦେଶପ୍ରବାହ ସେପଟେ ବହୁତ ଅଛି।
ବହୁତ ହଉଛି ମାନେ କୁହନ୍ତିନି ତା ସହିତ ପୁଣି ଯୋଉ ମାନେ ଲାଇଟ୍ ଟା କଟି ଯାଉଛି ଆହୁରି ବିରକ୍ତିଆ ଲାଗି ଯାଉଛି।
ଆଜ୍ଞା।
ସେଇୟା ପରା ଆଜ୍ଞା ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ମୁଁ କହିଲି ଲାଇନ୍ କଟିବାର ବହୁତ କାରଣ ବି ଅଛି।
ଆଜ୍ଞା ଲାଇନ୍ କଟିବାର ମାନେ କୁହନ୍ତୁନି। ଯୋଉ ମାନେ ଏଇ ଗରମକୁ ପୁଣି ଯୋଉ ଲାଇଟ୍ କଟୁଛି ଯଦି କିଛି ଗୋଟେ କରି ହୁଅନ୍ତା ମାନେ କୋଉ ଉପାୟରେ ଯଦି ବଞ୍ଚି ହୁଅନ୍ତା ଟିକେ ଭଲ ଲାଗନ୍ତା।
ଠିକ୍ କହିଲେ କଣ କରିବା ଆଜିକାଲି ତ ଲାଇଟର ବ୍ୟବହାର ଏତେ ଅଧିକ ହେଗଲାଣି ଆପଣଙ୍କୁ କହିପାରିବିନି। ଦିନକୁ ଦିନ ଲାଇଟ ବ୍ୟବହାର ଅଧିକ ପରିମାଣ ହବକୁ ଲାଗୁଛି ଆଜିକାଲି। କିନ୍ତୁ ସେତିକି ପରେ ବି ତାର ସରକାର ଦେଇ ବି ପାରୁନି କାରଣ ଜଳ ହିଁ ସେତିକି ନାହିଁ ଆପଣ ଜାଣିଛନ୍ତି ମୁଖ୍ୟତଃ ଆମ ଭାରତରେ ଜଳ ବିଦ୍ୟୁତ ଉତ୍ପାଦନ କରାଯାଏ କିନ୍ତୁ ଜଳର ତ ପରିମାଣ ହିଁ ଏତିକି ନାହିଁ ଯେ ସେ ପୁରା ଭାରତକୁ ଜଳ ଯୋଗେଇ ପାରିବ ଭଲ କି ବିଦ୍ୟୁତ୍।
ଆଜ୍ଞା ଭାବୁଛୁ ମାନେ ନାଇଁ ମୁଁ ଭାବୁଛି ସେଥିପାଇଁ ଘରେ କହିବି ବୋଲି ଯେମିତିକି ଆମର ସେ ଯୋଉ ସୌର ଶକ୍ତିର ଯେମିତି ଆମେ ବଞ୍ଚିବ। ମାନେ ଇଲେକ୍ଟ୍ରିସିଟି କାଢି ପାରିବା।
ଆଜ୍ଞା ଆଜ୍ଞା
ତ ବୋଲେ ଆମକୁ କିଛିଟା ଓଟେ ମାନେ ଅ ସୁବିଧା ବି ମିଳିପାରନ୍ତା ଆଉ ଅ କରେଣ୍ଟକୁ ଜଗିବାକୁ ପଡନ୍ତାନି। ଏତେ ବି ଆଉ ମାନେ ଯୋଉ କରେଣ୍ଟ ବିଲ୍ ଯୋଉଟା ଆସୁଛି ଆମର ସେତେ ବି ଆସନ୍ତାନି ଟିକେ ବୋଲି ସେଇଆ ବୋଲି ଭାବୁଚି।
ଆଜ୍ଞା ଆଜ୍ଞା ଠିକ୍ କହିଲେ ଆଜିକାଲି ସୋଲାର ପ୍ଲେଟର ବ୍ୟବହାର ବୋହୁତୁ ଭଲ ଉପଯୋ ତ ପଦକ୍ଷେପ ରହିବ ବୋଲି ମୁଁ ଭାବୁଚି, କାରଣ ଆଜିିକାଲି ଯେମିତି ଆମେ ଫ୍ୟାନ, ଏସି, ଲାଇଟ୍ ସବୁ ର ବ୍ୟବହାର କରୁଚୁ ତା ଯୋଗୁ ବିଦ୍ୟୁତ ର ବିଲ୍ ବି ଅଧିକ ଆସୁଛି ଆପଣ ଜାଣିଥିବେ। ସୌର ଶକ୍ ଶକ୍ତି ର ପ୍ଲେଟ ର ବ୍ୟବହାର ଯଦି ଆମେ କରିବା, ତାହେଲେ ବିଦ୍ୟୁତ ର ବିଲ୍ ବି କମ ଆସିପାରେ ଆମକୁ। ସେଥିପାଇଁ ମୁଁ ବି ଭାବୁଛି ଯେ ଆମ ଘରେ ବି ଗୋଟେ ବିଦ୍ୟୁତ ସବୁ ସୋଲାର ଶ ବୁ ମାନେ ପ୍ଲେଟ ଲଗେଇବା ପାଇଁ ଯାହା ଦ୍ଵାରା ବିଦ୍ୟୁତ ର ବିଲ୍ ବି କମ ଆସିବ।
ହଁ। ନିହାତି ଯେମିତି ଆପଣ ସେଇ ଏମିତି ବି ମିଳୁଛି ନହେଲେ ପବନ ଶକ୍ତି ବି ମିଳିଥାଉଛି ଯୋଉ। ମାନେ ଆପଣ ଦେଖିବେ ଯେମିତିକ୍ ପବନର ବେଗକୁ ମଧ୍ୟ ବ୍ୟବହାର କରିକି ବଡ ବଡ ଯୋଉ ପବନ ଯୋଉ କଳ ଗୁଡା ମାନେ ସାହାଯ୍ୟରେ ମାନେ ଲୋକମାନେ ବି ସେଥିରୁ ବିଦ୍ୟୁତ ଶକ୍ତି ଉତ୍ପାନ୍ନ କରିପାରୁଛନ୍ତି। ମାନେ ଦେଖନ୍ତୁ ଆପଣ ସେ ପାରା ଆଉ ମାନେ ଭାରତରେ ବି ହଉନା କାହିଁକି ପବନ ତ ଆମର କେବେ ହେଲେ କମେ ନାହିଁ ନା। ତ ପବନ ବି କେବେ ସରିବାରେ ବି ନାହିଁ। ପବନରୁୁ ବି ଆମେ କିଛି ଟା ବିଦ୍ୟୁତ କାଢି ପାରିବା
ଠିକ୍ କହିଲେ ଆପଣ। ଯୋଉ ପୋଉ ଉଁ ପବନ ପାଇଁ ଯୋଉ ବଡ ବଡ ପ୍ଲେଟ ଦରକାର ଯେ ଆପଣ ଦେଖୁ ତେବେ ଖୋଲା ଜାଗା ମାନଙ୍କରେ ଉଚ୍ଚ ସ୍ଥାନରେ ଲଗେଇଲେ ପବନ ଦ୍ଵାରା ଯୋଉ ବିଦ୍ୟୁତ ଉତ୍ପନ୍ନ ହୁଏ ସେଇଟା ବି ଗୋଟେ ଭଲ ରହିପାରିବ।
ହୁଁ।
ବିଦ୍ୟୁତ ପାଇଁ। ଆଉ ଏବେ ଆପଣ ଜାଣିଛନ୍ତି ବାୟୋ ଗ୍ୟାସ ବି ଲୋକମାନେ ତିଆରି କରୁଛନ୍ତି, ଯୋଉଟା କି କି ଆପଣଙ୍କର ଗ୍ୟାସ୍ ଦ୍ଵାରା ବି ଆମେ ବିଦ୍ୟୁତୁ ଶକ୍ତି ପାଇପାରିବା ରୋଷେଇ ଘର ପାଇଁ ଇଁ ଯଦି ଆମକୁ ଦର କାର କିଛି ଗ୍ୟାସ ର ବି ଆଉ ଗ୍ୟାସ୍ ବଦଳ ଆମେ ଆକୁ ବି ତାକୁ ବି ବ୍ୟବହାର କରିପାରିବା। ଯେତିକି ସବୁ ଆମ ରୋଷେଇ ଘର
ଏବେ ଯୋଉ ପରିସ୍ଥିତିରେ ଆମେ ପହଞ୍ଚିଚନ୍ତି ମାନେ ଗ୍ୟାସ୍ ମିଳୁନି। ତ ଯଦି ଆମେ ସେଇ ବାୟୋଗ୍ୟାସକୁୁ ଯଦି ମାନେ ଯଦି ଆମେ ବ୍ୟବହାର କରିପାରିବା ବହୁତ ସହଜରେ ଆମ ପାଇଁ ତ ବହୁତ ଲାଭବାନ ହୁଅନ୍ତା ମାନେ ଲାଭପ୍ରଦକ ହେଇପାରିବ। ଦେଖୁନାହାନ୍ତି ଏବେ ଗ୍ୟାସ୍ ଗୋଟେ ଯଦି ଆପଣ ଆ ତାକୁ ବୁକିଂ କରୁଛନ୍ତି ମାସେ ପରେ ମି କିଣିବା ଟା ପୁଣି ବହୁତ କଷ୍ଟ ହଉଛି ସ ବି ପୁଣି ବହୁତ ରେଟ୍ ହେଇଗଲାଣି ତ ଆମକୁ ବି କି କିଛିଟା ଗୋଟେ ଅ ମାନେ ଅଲଗା ବାଟ ଦେଖିବାକୁ ପଡିବ ନା
ଠିକ କହିଲେ ଯୁତର ବ୍ୟ ମାନେ ଯୁତର ପରିସ୍ଥିତି ଯୋଗୁ ଆମକୁ ଜାଣିଛ ଆମେ ଗ୍ୟାସ ବି ମୂଲ୍ୟ ଅଧିକ ହେଇଗଲାଣି। ଗ୍ୟାସ ବି ଆମେ ଅଧ ସେତିକି କି ପରିମାଣରେ କିଣି ବି ପାରିବା ନାହିଁ। ଗରିବ ରୁ ଶ୍ରେଣୀ ଯୁକ୍ତ ଯୋଉ ମାନେ ଅଛନ୍ତି ସେମାନଙ୍ଗ ପାଇଁ ସେ ବହୁତ କାଠିକର ବାଟ ହେଇଯିବ ସେମାନେ ଏବେଠୁ ଚୁଲି ବ୍ୟବହାର କରିବା ଷ୍ଟାର୍ଟ କରିଥିଲେଣି। ମଧ୍ୟବିତ୍ତ ପରିବାର ମାନେ ଏଇ ବାୟୋଗ୍ୟାସ୍ ବ୍ୟବହାରକୁ ଆରମ୍ଭ କରିଦେବା ଦରକାର, ମୁଁ କହୁଛି ଆଉ ୟାକୁ ବନେଇବା ବି ବହୁତ ସହଜ ଆପଣ କିଛି କରିବେନି ରୋଷେଇ ଘରେ ଯେ ତେ ସବୁ ଜୈବ ଆବର୍ଜନା ଅଛି। କିମ୍ବା କୌଣସି ଅବଶିଷ୍ଟ ଅଛି ଫସଲରେ କି କୋଉ ତର ତାକୁ ଗୋଟେ ଟାଙ୍କିରେ ରଖିକିରି ସେଇଥିରୁ ହିଁ ଜୈ ଜୈଦ ବିବର୍ତ୍ତନ ହିଁ ଆାଣେ ଆମର ବାୟୁ ବାହାରିଥାଏ, ଯୋଉଟା କି ଆମେ ବାୟୋ ଗ୍ୟାସ୍ ବୋଲି କହିଥାଉ। ତାକୁ ଉପଯୋଗ ବି ଆମେ ଗ୍ୟାସ ପ୍ରସ୍ତୁତ କରିପାରିବା ରୋଷେଇ କରି ଯୋଉଟା ଭଲ ଭାବେ ୟୁଜ ହେଇପାରିବ।
ଅତି ସୁନ୍ଦର ବାର୍ତ୍ତା ଆଜ୍ଞା ମାନେ ଉଁ ବିଶେସ କରନ୍ତୁ ଆଜିକା ସମୟରେ ଏଇଟା ହଉଛି ସବୁଠୁ ମୁଖ୍ୟ। କାହିଁକିନା ଗରମ ହେଲେ ଆମେ ସହିଯାଉଛନ୍ତି କିନ୍ତୁ ଗ୍ୟାସ୍ ନଥିଲେ ତ ଆମେ ରୋଷେଇ କରିପାରିବାନି। ଆଉ ପୁଣି ଏବେ ଯୋଉ ଯୁଦ୍ଧର ପରିସ୍ଥିତିରେ ବର୍ତ୍ତମାନର ପରିସ୍ଥିତିରେ ଆମକୁ ନିହାତି ଭାବେ ଏଇ ଜିନିଷକୁୁ ଆପଣେଇବାକୁ ପଡିବ କାହିଁକି ନହେଲେ ସମସ୍ତେ କାଠ ପାଉନାହାନ୍ତି କାଠ ବି କାହିଁକିନା ଦିନକୁ ଦିନ ଜଙ୍ଗଲ ବି ସରି ସ ସରି ଗଲାଣି। ତ ଜଙ୍ଗଲ ସରିବା ଦ୍ଵାରା ପୁଣି ଆମକୁ ପୁଣି ତା ମାତ୍ରାରେ ଗରମ ବି ବଢଛି ଦିନକୁ ଦିନ। ଆମେ ଜଙ୍ଗଲକୁୁ ନ କାଟିକି କାଠ ବ୍ୟବହାର ନକ କିଭଳି ଭାବରେ ଆମେ ମାନେ ପେ ରନ୍ଧନ ପାଇଁ ଗ୍ୟାସ୍ ଆମେ ଯୋଗାଡ କରିପାରିବା। କିଛିଟା ନୂଆ ଉପରେ ଯୋଉରା କି ଆମ ମାନେ ଶରୀର ପ୍ରତି ମଧ୍ୟ ଆପଣମାନେ ଦେଖନ୍ତୁ କାଠ ବ୍ୟବହାର କଲେ ସେ କି କୋଇଲା ବ୍ୟବହାର କଲେ ତାର ଯୋଉ ଅ ଧୂଆଁ ଟା ବାହାରେ ସେଇଟା ଆମ ଦେହ ପାଇଁ ବହୁତ ଖରାପ।
ହୁଁ ଠିକ କହିଲୁ।
ଯୋଉ ଅଙ୍ଗାରକାମ୍ଳ ଆ ଗ୍ୟାସ ଟା ବାହାରେ ସେଇଟା ଆମ ପାଇଁ ବହୁତ ଖରାପ। କିନ୍ତୁ ଆମେ ଏମିତି ଏକ ଉପାୟରେ କରିବା ମାନେ ବ୍ୟବହାର କରିବା ଜିନିଷ ଯୋଉଥିରେ କି ଯୋଉଥିରେ କି ଆମେ କିଛିଟା ଲାଭପ୍ରଦ ହେଇପାରିବା କିଛି ଆମକୁ
ଯୋଉଟା ଆମ ଦେହ ପ୍ରତିକ ଅହିତକାର ନ ହଉ ଯେମିତି ଆପଣ କହିଲେ ଯେ କୋଇଲାରୁ ବାହାରୁଥିବା ତୁଆଁ ଆମ ଦେହ ପାଇଁ ଅହତକାର ହେଇପାରିବ କିନ୍ତୁ ଆମେ ଏମିତି ଉପାୟରେ ବ୍ୟବହାର କରିବା ଦରକାର ଯେମିତି ଆମ ଦେହ ପାଇଁ ସେଇଟା ଅହିତକାରାର ନହୁଉ ଆପଣ ଆଉ ଗୋଟେ ଜିନିଷ ବି ଦେଖିଥିବେ ଆଜିକାଲି ଯାନବାହାନର ବ୍ୟବହାର ବି ବହୁତ ବଢିଆଢାରେ ଲାଗିଲାଣି
ନିହାତି ମାନେ ଇଏ ଏ ନିନ୍ୟୁଜ ଶୁଣକୁ ପଡୁଛି ଦିଲ୍ଲୀରେ ବି ଏମିତି ଯାନବାହାନ ବାହାନ ବ୍ୟବହାର ହଉଛି ମାନେ ତାଙ୍କର ସେଇ କେବଳ ସେ ଗାଡି ମଟର ଯାନର ସବୁ ଧୂଆଁ ରେ ହିଁ ମାନେ ଚାରି ପୁରା ବାୟୁମଣ୍ଡଳ ଚାରିଆଡେ ସବୁବେଳେ ପୁରା ବାସିକ ଏତେ ଇଏ ହେଇଯାଉଛି ପୁରା କୁହୁଡି ଘନ କୁହୁଡି ସଦୃଶ ହେଇକି ସେମାନେ
ମାନେ ପ୍ରଦୂଷଣ ବାୟୁ ପ୍ରଦୂଷଣରେ ଦିଲ୍ଲୀ ହଉଛି ଏକ ନମ୍ବରରେ ଅଛି ଆପଣ ଏଇଟା କହିଲେ ଖରାପ ହବନି ଏମିତି କି ଆପଣ ଲୋକମାନାନଙ୍କୁ ଶୁଣିବାକୁ ପାଡୁ ଯେ ସେମାନେ ଅମ୍ଳଜାନ କିଣିକି ଉପଯୋଗ କରୁଛନ୍ତି କାହିଁକିନା ତାଙ୍କୁ ସୁଦ୍ଧା ବାୟୁ ମିଳୁନି
ନିହାତି ତ ଏଇ ସବୁ କୁ ନିହାତି ଆଉ ମୁମ୍ବାଇ ହଉ କିମ୍ବା ଭୁବନେଶ୍ଵର ହଉ ଏଇ ସବୁକୁୁ ବ୍ୟାପିବା ପାଇଁ ବେଶୀ ସମୟ ନାହିଁ ତ ଆମେ କିଭଳି ଭାବରେ
ହୁଁ ଯୋଉ ପରିମାଣ ଯୋଉ ପରିମାଣରେ ଏବେ ବ୍ୟବହାର ହଉଛି ଯାନବାହାନ ଗୁଡିକ ସେଇ ତାର ବ୍ୟବହାର ଏବେ କମେଇବା ଦରକାର ଆପଣ ଦେଖୁଥିବେ ପାଖକୁ ହେଲେ ବି ଲୋକମାନେ ଏବେ ଗାଡି ଧରିକି ପଳଉଛନ୍ତି ଯାହା ଦ୍ଵାରା ପେଟ୍ରୋଲ ର ରେଟ୍ ବି ଆପଣ ଦେଖୁ ଆସ୍ତେ ଆସ୍ତେ ବଢିଗଲାଣି ଶହେ ପଞ୍ଚସ୍ତରୀ ଟଙ୍କା ହେଇଗଲାଣି ଆଉ ପେଟ୍ରୋଲ କୋଲ ପେଟ୍ରୋଲ କୋଇଲା ଆଉ ଯେତିକି ସବୁ ପ୍ରାକୃତିକ ଗ୍ୟାସ୍ ଅଛି ଆପଣ ଜାଣିଥିବେ ଏ ଯାକୁ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୁଏ ନାହିଁ ଏହାକୁ ପ୍ରସ୍ତୁତ ହବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ ଆମେ ତାକୁ ସଞ୍ଚିତ କରିବାକୁ ଦରକାର ବି ଆଜ୍ଞା ଆକୁମେ କୁ ଆଗାମୀ ପିଢି ପାଇଁ ସଞ୍ଚିତ କରିବାର ଅଛି ଆମେ କେବଳ ଏହାକୁ ଉପଯୋଗ କଲେ ହବନି ଯଦି ଆମେ ଆଗାମୀ ପିଢି ପାଇଁ କହିବାନି ତାହେଲେ ସେମାନେ କେମିତି କଣ ଚଳିବେ ଏଇଟା କି ଆମକୁ ଜାଣିବା ଦରକାର ଆପଣ ଦେଖୁଥିବେ ଲୋକମାନେ ଜଳର ବି ଓ ଅପବ୍ୟବହାର କରୁଛନ୍ତି ଏମିତି ଜାଗା ବି ଅଛି ଯୋଉଠି ଲୋକମାନେ ଜଳ ପାଉନାହାନ୍ତି ପିଇବା ପାଇଁ ସେମାନେ ମାଟି ଖୋଳିକି ଟିକେ ଆଞଜୁଆଇ ଜଳ ପାଉଛନ୍ତି ସେଇଥିରୁ ପାଣି ପିଉଛନ୍ତି। କୋଉଠି କୋଉଠି ଜଳର ଅଭାବରେ ଚାଷ ବି ହଉନି କାରଣ ସେଇଠି ବର୍ଷା ହେଇନଥା ହଉଛି। ଏସବୁ ଜିନିଷ ପାଇଁ ଆମକୁ ସଚେତନତା ସୃଷ୍ଟି କରିବା ଦରକାର। ଏବେଠୁ ହିଁ, ନହେଲେ ଆମର ଆଗାମୀ ପିଢି ବହୁତ କଷ୍ଟରେ ରହିବ।
ଆଜ୍ଞା ଆପଣ ଯେମିତି କହିଲେ ପାଉନାହାନ୍ତି ପିଇବା ପାଇଁ ଜଳ ସେମିତି ହିଁ ମାନେ ଦେଖନ୍ତୁ ଆଜି କାଲିକା ଦିନକୁ ଦିନ ଏତେ ଆମର ପରିବେଶ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି। ଯୋଉଥିପାଇ କି ଆମର ମାନେ ଅ ସମସ୍ତ ଆଗରୁ ଏମିତି ଥିଲା ପରିସ୍ଥିତି କିଛି ନହେଲେ ଆପଣ ଚାଳିଶ ପଚାଶ ବର୍ଷ ତଳକୁ ଯାଆନ୍ତୁ ସବୁଠି ଶୁଣିିବାପାରବେେ ଯେମାନେ ଆମ ଜେଜେମା ତାଙ୍କ ଜେଜେବାପା ଜେଜେମା ସବୁବେଳେ କଥା ହୁଅନ୍ତି ଯେ ଆମେ ନଦୀରୁ ପୋଖରୀରୁ ପାଣି ପିଇ ବଞ୍ଚୁଥିଲୁ କିନ୍ତୁ ସେମାନଙ୍କୁ ରୋଗ ହଉନଥିଲା। କିନ୍ତୁ ଏବେ ଦେଖନ୍ତୁ ନଦୀ ପୋଖରୀ ଇ ଏତେ ମାତ୍ରାରେ ସେମାନେ ମାନେ ପ୍ରଦୂଷିତ ହଉଛନ୍ତି କରୁଛନ୍ତି ଆମ ଏଇ ମନୁଷ୍ୟ ସମାଜ ଯୋଉଥିପାଇଁ କି ଆପଣ କୂଅରୁ ପାଣି ପିଇଲେ ବି ସେ କୂଅର କୋଡିଏ ତିରିଶ ଫୁଟରେ ଯେତିକି ବି ପାଣି ଥିବ ସିଏ ବି ଆମକୁ ଲାଗ୍ ଗୁଚି ଯେମତି ଅଶୁଦ୍ଧ ପାଣି ବୋହୁତ ପ୍ରଦୂଷଣ ପାଣି। ଆମୁକୁ ପାଇଁ ସେ ସେପ୍ଟି ନୁହଁ ଆଜିକା ଯୁଗରେ ମାନେ ଯଦି ଆପଣ ବୋରୱେଲ୍ ଖୋଳିଚନ୍ତି ସେ ପାଣି ହିଁ ଆମ ପାଇଁ ଭଲ। ମାନେ ଯୋଉଟା କି ଭୂତ୍ ତଳ ଜଳକୁ ଆମେ ବ୍ୟବହାର କରୁଚନ୍ତି କିନ୍ତୁ ଭୂତଳ ଜ ଜଳ ବି ଆବୁ ଆ ମାନେ ଯୋଉଟା କି ଆମୁକୁ ସମସ୍ତଙ୍କର ଭୋକ ମେଣ୍ଟେଇ ପାରିବ ଶୋଷ ମେ ଣ୍ଟେଇ ପାରିବ ସେ ମାତ୍ରାରେ ବି ଏବେ ନାହିଁ।
ଆମକୁ ଏଇଟା ବି ସ ଚେତନ ହେବା ରହିବା ଦରକାର ଯେ ଦଶ ଭାଗରୁ ସାତ ଭାଗ ସାମୁଦ୍ରିକ ଜଳ ଥିଲାବେଳୁ କେବଳ ତିନି ଭାଗ ହିଁ ଆମର ମଧୁର ଜଳ ଅଛି। ଆମକୁ ଏଇଟାକୁ ବି ମନେ ରଖିବା ଦରକାର କାରଣ ଆମେ ତ ସମୁଦ୍ର ଜଳକୁ ଉପଯୋଗ କରିପାରି ବାନି ଆମକୁ ମଧୁର ଜଳଠୁ ବିଦ୍ୟୁତ ଶକ୍ତି ଦରକାର। ଆମର ପାନୀୟ ପାଇଁ ଦରକାର ଆମର ନିତ୍ୟ ବ୍ୟବହାର ପାଇଁ ବି ମଧୁର ଜଳ ଦରକାର।
ନିହାତି ସମୁଦ୍ର ପାଣି ଥିଲେ କଣ ହବ କିନ୍ତୁ ଆମୁକୁ ତ ସିଏ ମାନେ ଆମେ ଆ ବ୍ୟବହାର ଯୋଗ୍ୟ ନୁହନ୍ତି କିନ୍ତୁ ଆପଣ ଏଇଆ ବି ଶୁଣିଥିବେ ଯେ ରାଜସ୍ଥାନ ଦେଖନ୍ତୁ କି ସେପଟେ ମାନେ ପଞ୍ଜାବ ପଟେ ମାନେ ପାଣିର ଏତେ ଅସୁବିଧା ହୁଏ ଯେ ସେମାନେ ସମସ୍ତେ ଉଁ ଘରେ ବି ଗୋଟେ ଗୋଟେ ମାନେ ଉଁ ଏ ତାକୁ ଟାଙ୍କି କଲା ଭଳି କରିଥାନ୍ତି ଯୋଉଥିରେ ସେମାନଙ୍କ ବର୍ଷା ଜଳଟା ରହିଯାଏ। ଷ୍ଟୋର୍ ହେଇକି ରହିବା ଦ୍ଵାରା ସେମାନେ କିଛି ଦିନ ପର୍ଯ୍ୟନ୍ତ ତାକୁ ବ୍ୟବହାର କରଚି ତାଙ୍କର ବର୍ଷା ଜଳଟା କିଛି ପରିମାଣରେ ମିଠା ଥାଏ ଭଲ ଲାଗିଥାଏ ତ ସେମାନେ ବି ତାକୁ ପାନୀୟ ଜଳ ରୂପରେ ମଧ୍ୟ ବ୍ୟବହାର କରିଥାନ୍ତି।
ଆଜ୍ଞା ଆଜ୍ଞା।
ମାନେ ଆଜିକା ଯୁଗରେ ଏଇଭଳି ଭାବେ ଆମେ ପାଣିର ଆ ସଙ୍କଟରେ ଆମେ ପଡିିଗଲେଣି ଏବେ ଆପଣ ଦେଖୁଥିବେ ନ୍ୟୁଜ୍ ପେପରରେ ଖବରକାଗଜରେ ଏତେ ଏ ସାରା ଦେଖୁଥିବେ ଯେ ଯୋଉଠି ଦେଖିବେ ଆଜି ପାଣି ପାଇଁ ଏ ଏତିକି ମାନେ ଏଇ ଯୋଉ ଉଁ ରାସ୍ତା ରୋକ୍ ହୋଇଚି କିମ୍ବା ରାଲି ହେଇଚି କିଛି ଟା ଆନ୍ଦୋଳନ ହେଇଛି ମାନେ ପାଣିର ଘୋର ଶଙ୍କଟ ପଡିଯାଇଛି।
ଠିକ୍ ମୁଁ ଏଥିପାଇ ହିଁ ଆପଣଙ୍କୁ କଇବି ଆପଣ ସଚେତନ ରୁହନ୍ତୁ ଆପଣଙ୍କ ଆଖପାଖରେ ଯେତିକି ଲୋକ ଅଛ ତା କୁ ସଚେତନ କରାନ୍ତୁ ଯେ କେମିତି ଏଇ
ନିଆତି ଭାବେରେ ଆଜ୍ଞା ଆପଣଙ୍କ ସତ ବୋହୁତ ଖୁସି ଲାଗିଲା କଥା ହେଇ। କଥା ହେଇ ବୋହୁତ ଖୁସି ଲାଗିଲା ଆଜ୍ଞା ଧନ୍ୟବାଦ୍।
ଆଜ୍ଞା।